ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାରେ
ନମସ୍କାରେ
ଆଉ କଣ ମ୍ୟାଡାମ୍ ଖବର ଭଲ ଅଛନ୍ତି?
ହଁ ଭଲ ଅଛିି ଆଉ।
ଆଉ କଣ ଖାଇ ପିଇ ସାରିଲେଣି?
ହଁ ଖିଆ ପିଆ ସରିଲାଣି ଏଇ ରେଷ୍ଟ କରୁଥିଲି ଆଉ
ଆଉ କଣ ସାଧା ଖାଇଲେ ନା ଆଉ ଆଇଁଷ?
ନାଇଁ ଆଜି ଗୁରୁବାରେ ସାଧା ଖିଆ ହେଲା ଆଉ। ଆଉ ଆପଣ କଣ ଖାଇଲେ?
ମୁଁ ଏଇ ସାଧା ଖାଇଲି ଆଉ ଭାତ ଡାଲି ଚାଟଣି ତରକାରୀ ଏଇ ସବୁ ଆଉ
ଆଜ୍ଞା। ଆଉ ୟାମର ତ ଏଇଆଡ଼େ କଣ ବର୍ଷା ଏବେ ଉଠେଇଛି
ଆମର ଏ ଘର କାମ ଟିକେ ହଉଥିଲା ଆଉ ଘର କାମ ଛା ତ ପଡ଼ି ସାରିଛି ଉପରେ ଯୋଉ ପ୍ଲାଷ୍ଟରିଙ୍ଗ ସେଇଟା ହଉଥିଲା ର ବର୍ଷା ଉ ଠେଇଛି ମୁଁ ଆଣି ପାଲ ବି ରଖିଛି ଠାକୁରଙ୍କ ଦୟାରୁ ବର୍ଷା ଟା ନ ହଉ ହେଲେ ଯୋଉ ଇସା ଖର୍ଚ୍ଚ ହେଇଛି ସବୁ ବର୍ବାଦ ହେଇଯିବ।
ଅ ହ କାନ୍ଥ ଆଉ କଣ ଉଠେଇଲେ କି?
ପ୍ଲାଷ୍ଟର ପ୍ଲାଷ୍ଟର କାନ୍ଥ ନୁହଁ ପ୍ଲାଷ୍ଟର ହେଇଛି।
ପ୍ଲାଷ୍ଟର କରାହେଇଛି ଆଉ ତାକୁ ପାଲ ଉପରୁ ଘୋଡେ଼ଇ ଦେବେ ଆଉ
ହଁ ଚାଲାଣ ରଖିଛି ଘୋଡେ଼ଇଲେ ବି ସେ ରହିବ କଣ?
ଓହୋ ହଉ ବର୍ଷା ହବନି ଯାହା ଲାଗୁଚି ଉଠେଇଚି ବର୍ଷାଟା ହବନି ଆଉ ସେ ପ୍ଲାଷ୍ଟର କାଲିକି ଟାଣ ହେଇଯିବ।
ହଁ କଲିକି ଟାଣ
ଆଉ ବର୍ଷା କଥା ତ କଇହବନି, ତଥାପି ବର୍ଷା ହେଲେ ତାକୁ ଘୋଡ଼ାଘୋଡି କରିବେ ଆଉ।
ଆଜ୍ଞା। ଏଇସବୁ କଥା ଆଉ।
ହଁ ଆଉ ସେ ପ୍ଲାଷ୍ଟର କେତେ ଦିନ୍ ଲାଗିବ?
ପ୍ଲାଷ୍ଟର ହେଇଗଲା ମାନେ ଓପର ପ୍ଲାଷ୍ଟର ହେଇଗଲା, ସାଇଡ଼ ହେଇନି
ଓପର ପ୍ଲାଷ୍ଟର ଯୋଉଟା ଆମର ଛାତ ଧଡିଟା ନାଇଁ?
ହଁ-ହଁ ଆଜ୍ଞା। ହ
ଆଉ ପୁରା ଘର କାନ୍ଥ ବାହାର ପଟ ପ୍ଲାଷ୍ଟର୍ କରିଦେବେ ଆଉ।
ହୁଁ ବାହାର ପଟ କରିବା ଆଉ, ଧୀରେ-ଧୀରେ କରିବା ଆଉ।
କାହିଁକି ନା ବର୍ଷା ଦିନ ଆଗକୁ ଅଛି ପ୍ଲାଷ୍ଟର ହେଇଗଲେ ଘର ପାଣି ଖାଇକି ଟାଣ ହେଇଯିବ।
ଆଜ୍ଞା।
ଆଉ ଘରେ ସବୁ କଣ କରୁଚନ୍ତି?
ଆଜ୍ଞା?
ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ଖାଇବା ପିଆବା କରୁଚନ୍ତି ଏଇଖିଣୀ ଆଉ।
ଖାଉଚନ୍ତି।
ଟିକେ ଲେଟ୍ ଘର କାମ ପାଇଁ ଟିକେ ଲେ ଟ୍ ଆଉ।
ହଁ ଛୋଟ ପିଲା ଅଛନ୍ତି ସବୁ ହଇରାଣ କର ଥିବେ ଆଉ। ଆଉ କୁଆଡେ ବୁଲାବୁଲି କରିବାକୁ କୁଆଡେ ଗଲେଣି? କାମରେ ବେଶ୍
ହାଲୋ।
ହଁ
କୁଆଡେ ବୁଲାବୁଲି କରିବା ପାଇଁ ଗଲେଣି? ହାଲୋ।
ଆଜ୍ଞା, ହାଲୋ।
ମୁ କଲଲି ଟିକେ ଶୁଭୁନି ବୁଲାବୁଲି କରିବା ପାଇଁ ଗଲେଣି?
ନା ଯାଇନି ଏ ଘର କାମ ହେଉଥିଲା ଦେଖିଆ ବର୍ଷା ପାଗ, ବର୍ଷା ଟିକେ କମିଲେ ଯିବା ଆଉ।
ହଁ। ଆଉ ଏଇ ବର୍ଷା ସିଜିନ୍ ଟିକେ ଘର କାମ ପାଇଁ ଟିକେ ହଇରାଣ କରିଦିଏ।
ଆଜ୍ଞା।
କାମ କରିବେ ଦେଖିବେ ପାଗ ଭଲ ଥିବ ପାଗ ଦେଖି କାମ କରିବେ। କହିହବନି ଖରାପ ପାଗ ଥିବ ହଠାତ୍ ବର୍ଷା ପଳେଇ ଆସିବ।
ଆଜ୍ଞା।
ଆଉ ଆପଣ କୁଆଡେ ଯାଇ ଗଲେଣି ବୁଲି ବାଲିକି ନା ଯାଇନାହାନ୍ତି?
ନା ବୁଲିବାକୁ ଯାଇନୁ, ଏଇ ଘରେ ପୁଅ ସ୍କୁଲରେ ପାଠ ପଢୁଚି।
ହଁ
ତା କଥା ଟିକେ ବୁଝିବାକୁ ପଡୁଚି। ଆଉ ଏବେ ତ ସ୍କୁଲ୍ ତାର ଛୁଟି ଥିଲା ସ୍କୁଲ୍ ଖୋଲିଗଲାଣି।
ଆଜ୍ଞା।
ଆଉ କଣ କୁଆଡେ ଯାଇ ହଉଚି ବୁଲିବା ପାଇଁ। ଛୋଟ ପିଲା ଆଉ କଣ କରିବା।
ଆଜ୍ଞା।
ପିଲାଟି ଭାରି ଚଗଲା। ଆଉ ନଳ ଛାଣିକି ଡବାରେ ରଖିଚି ଖାଉଚି ସବୁବେଳେ। ଆଉ ଆମ୍ୱ ଖାଉଚି, ଏଇଭଳି କରୁଚି ଘରେ ଆଉ। ହ
ଆଚ୍ଛା। ଛୋଟ ଛୁଆ ଦୁଷ୍ଟ ହେଲେ ଭଲ। କାହିଁକି ବଡ ହେଲା ବେଳ କୁ ସେ ଯଦି
ଆଜ୍ଞା।
ହ
ସବୁବେଳେ ତାର ଖାଲି କିଳା ବାଡି ଧରୁଚି, ଏଇଭଳି କାମ କରୁଚି ପିଲାଟି। ଛୋଟ ପିଲା କଥା ଟିକେ ମାନୁନି କହିଲାକୁ ଆଉ। ଆଉ କଣ ବାଡ଼ିରୁ ପନିପରିବା କିଛି ଆପଣଙ୍କର ବାହାରେ ଘରେ ରୋଷେଇ ପାଇଁ?
ହଁ ବାଇଗଣ, ଟମାଟର, ଜହ୍ନି, ଭେଣ୍ଡି, କଲରା, ସଞ୍ଚନା ଏସବୁ ଲଗା ହେଇଚି।
ହଁ ପରିବା ବହୁତ୍ ମିଳିଯାଉଥିବ ଆପଣଙ୍କୁ। ଆଉ ଶାଗ ଗଛ କିଛି ଲଗଉନାହାନ୍ତି? ଆପଣଙ୍କ ଜାଗା ଅଛି ଶାଗ ଲଗେଇବା ପାଇଁ?
ହଁ ହଁ ଲଗାହେଇଚି। ଶାଗ ଲାଗିଚି। ନେଉଟିଆ, ଖଡା ଏଇ ସବୁ ନାଗିଚି ଆଉ। କଳମ ଶାଗ ଅଳ୍ପ କିଛି ନାଗିଚି। ଏଇ ସବୁ ଆଉ।
ହ
ଆଉ ଆମର ଶାଗ ଗଛ ରେ ପରିଶ୍ରମ ବି ବେଶୀ ନାହିଁ। ଟିକିଏ ମଞ୍ଜି ବୁଣି ଦେବେ।
ହ
ପାଣି ଟିକେ ଛିଞ୍ଚି ଦେଲେ ତାପରେ ତ ଆମର ଗଛ ହଠାତ୍ ବଢି ଯିବ ଆଉ। ଗୋବର, ଖ ତ, ସାର ଏଇଆ କୁ ସବୁ ମାନେ ଆମର ଖାଇବା ପାଇଁ ସେଗୁଡ଼ିକ ଭଲ।
ଆଜ୍ଞା।
ଆଉ ଘରେ କିଛି ଶୁଆ, ଶାରୀ କିଛି ପାଳନ୍ତି?
ନାଇଁ ନାଇଁ ଗାଈ ଗୋରୁ ଅଛନ୍ତି ଆଉ।
ହଁ ଗାଈଟେ ଘରେ ନିଶ୍ଚୟ ରଖିବା କଥା।
ତିନ ନା ନାଇଁ ମୁଁ ଗାଈ ପାଳନ କର ତିନିଟା ଗାଈ ଅଛନ୍ତି ଚାରିଟା ବାଛୁରୀ। ଆଉ କ୍ଷୀର ଦୁହାଁ ହେଇକି ସବୁ ଦିଆଯାଏ ଆମର ହୋମଫେଡରେ।
ଆଜ୍ଞା କ୍ଷୀର ବିକ୍ରି କରାଯାଏ ନାଇଁ।
ଆଜ୍ଞା।
ଯା ହଉ ଆପଣ ଗାଈ କ୍ଷୀରରୁ ବି କିଛି ଉପାର୍ଜନା କରିପାରୁଚନ୍ତି। ଅଃ ଆ ଅଁ ଆଉ ଆଉ ସବୁ ମାନେ କଣ ପୋଖରୀ ଫୋଖରୀ ମାଛ ଫାସ ଚାଷ ଆକୁ ସବୁ
ପୋଖରୀ ଟିକେ ସେ ଯୋଉ ଅପରିଷ୍କାର ହେଇଚି ସଫା ହେଇନି ଟିକେ। ବହୁତ ବଣ ବଣ ଗଛ ସବୁ ହେଇଯାଇଚ଼ି।
ପୋଖରୀ ଅଛି ନିଜର ଆପଣଙ୍କର?
ଆଜ୍ଞା ଆଜ୍ଞା।
ଆଉ ପୋଖରୀ ଅଛି ପୋଖରୀ ମାଛ ଚାଷ କରନ୍ତୁ। ମାଛ ଚାଷ ବହୁତୁ ଲାଭଦାୟକ।
ହଉ ଲାଭଦାୟକ ଯେ କିନ୍ତୁ ଏବେ ଟିକେ ସୁବିଧା ହଉନି କାହିଁନା ସେଠି ଟିକେ ଯିବା ଆସିଆ ରାସ୍ତା ଟିକେ ଉଁ ସଟ୍ କମ୍ ଅଛି।
ଅହୋ କାଇଁ ଆଗରୁ ରାସ୍ତା ନଥିଲା କି?
ଥିଲା ସେ ଜଣେ ବାହାର ଲୋକ ଆସି ଜାଗା ସେଠି କିଣିକି ଘର କରିଆରୁ ସେ ଆଉ ରାସ୍ତା ଛାଡ଼ିଲେନି।
ଅହ ହ ଆ ସେଇଥିପାଇଁ ଅସୁ ସୁବିଧା ହଉଥୁବ ଆ ଆପଣ ଦେଖନ୍ତୁ। ନିଜ ଜାଗା ଦେଖିକି ଯିବେ। ଯାଇଁକି ଘର ଫର କରିବେ ସେ ଆ ରାସ୍ତା ନହେଲେ ତ ଯାଇ ହବନି।
ଆଜ୍ଞା।
ଅଁ ଅ ଆଉ ଆମର ଯୋଉଠି ପୋଖରୀ ପାଖରେ ଗୋଟେ ଘର ଯାହାବିହେଲେ କରିବେ ନା ରାତିରେ ଲୋ ପକାନ୍ତି।
ମାଛ ସେମାନେ ଚୋରି କରି ନେଇଯାଆନ୍ତି।
ଆଜ୍ଞା।
ନି ଆମର ଛୋଟ ଘରଟେ ହୋଉ ଆମର ସେମିତି ଖାଲି ବାଉଁଶ ଫାଉଁଶ ରେ ବାନ୍ଧି ପାରୁଥିବେ ନିହାତି ସେଠି ଜଗିବାକୁ ପଡିବ।
ଆଜ୍ଞା ହଁ ନିଶ୍ଚିନ୍ତ।
ସେ ପ୍ଲାନିଂ ଯଦି କରିବେ ମାଛ ଚାଷର ଯାଇହେଲେ ସବୁ କାମ କରିବାକୁ ପଡିବ ଆପଣ
ଆଜ୍ଞା। ଏସବୁ କଥା ଆଉ କଁ।
ଆଉ ପୋଖରୀ ହୁଡ଼ାରେ ବି ବିଭିନ୍ନ ପ୍ରକାର ଆକାସି ଶାଗୁଆନ୍ ଏ ଗଛ ବି ସବୁ ଲଗେଇ ପାରିବେ।
ଆପଣଙ୍କର ଯଦି ଫା କା ଜାଗା ପଡ଼ିଆ ପଡ଼ିଚ଼ି ନା ସେ ପଡ଼ିଆରେ ଆପଣ ଆଜିକାଲି ଯୋଉ ଗଛ ସବୁ କାଠ ବିିକିରି ହଉଚ଼ି ଶାଗୁଆନ୍, ଶାଳ ଆମର ଏଇ ସବୁ ଗଛ ଲଗେଇଚ଼ନ୍ତି।
ଆଉ ବର୍ଷା ଦିନେ ଏବେ ବିଲରେ ତ ପାଣି ଫାଣି ହେଇଯାଇଥିବ? ବିଲରେ ଏଇ ଟାଇମ୍ ରେ ବେଶୀ କଙ୍କଡା ବାହାରନ୍ତି ଆପଣଙ୍କ ସିଆଡେ କଙ୍କଡା ଫଙ୍କଡା ବି
ଆଜ୍ଞା। ହଁ ହଁ ଏବେ ରୁଆରୁଇ ସମୟ ଆସିବ ଆର ମାସ ଆସିଲେ ସବୁ ବାହାରିବେ ଆଉ
ଓହୋ ମାନେ ଆମର ଧାନ ଲଗା ହେଲା ପରେ ଆସନ୍ତି କଙ୍ଗଡ଼ା।
ଧାନ ନୁହେଁ ପାଣି ହେଲା ମାନେ ଧାନ ନଗାଗି ହବ ନା ଜଣେ ସବୁ ଚାଷୀ ମାନେ ଯାଆନ୍ତି ବିଲକୁ। ସେ ତା ଧାମ ରହିଲ ରି ସାରିା ଫାଙ୍କା ସମୟ ଟିକେ ଆସି ଫେରିଲା ବେଳେ ହ ଧଣ ସେ କଙ୍କା ଫା ଧରିଦି ଦେଇଥାଉ। କାହି ତାଙ୍କର ବିତା ବିକ କରିଦେଲେ ତାଙ୍କର ଖର୍ଚ୍ଚ ହାତ ଖର୍ଚ୍ଚ ଉଠେ
ଖର୍ଚ୍ଚ ବାହାରି ପଡେ ଆଉ। ଆଉ ଆମର ହାଣ୍ଡି ବସେଇକି ବି କଙ୍କଡା ଧରନ୍ତି ଲୋକ ଏ ଗାଁ ରେ
ହଁ ହାଣ୍ଡି ସେ ସବୁ କରାଯ କରନ୍ତି ସେ ଗଡିଆ। ପୁଖରୀମାନଙ୍କରେ ଘଲଏ।
ଆଚ୍ଛା। ହଁ ଆପଣଙ୍କ ଗାଁ ରେ କଙ୍କଡ଼ା ଫଙ୍କଡ଼ା ବାହାରନ୍ତି।
ହଁ ବହୁଧ
ଆମର ଟିକେ ସମୁଦ୍ର କଙ୍କଡା ଟିକେ ବଡ ବଡ ସାଇଜ ଆସେ ହାଡୁଆ କଙ୍କଡା ଟା। ସେଟା ସେଇଟା ଆମର ମିଳେ ଖାଇବା ପାଇଁ। ଆଉ ଭଲ ଲାଗେ। ସେ କଙ୍କଡା ଟା ଆମର ଦେଶୀ କଙ୍କଡା ଟା ଟିକେ ଆମିଷ ଗ୍ୟାସ୍ କରେ। ଯୋଉ ମାଡୁୁର ର କଙ୍କଡ଼ା ଟା ଟିକେ ଟେଷ୍ଟ ତାର ସ୍ଵାଦ ଅଲଗା ପ୍ରକାର। ସବୁ କଙ୍କଡ଼ା ର ଅଲଗା ଅଲଗା ସ୍ଵାଦ ଆଉ।
ଆଜ୍ଞ ଆଜ୍ଞା ବଝଧ
ହ
ଆଜ୍ଞାଉହୁତ ଠିକ୍ ହେଉଛି ଆପଣଙ୍କ ସହିତ ବହୁତ ଦୁଃଖ। ଖୁସି କ ହେଲି କଥା ହେଇ ଆ ପରେ କେତେବେଳେ କଥା ହେବା ଟିକେ। ଟିକେ ଯିବା ଟିକିେ ବଜାର ଆଡ଼କୁ ପରିବାପତ୍ର କଣ ଆସିଲା କି ନାହିଁ ବଖିବା। ରହିଲ ଆଜ୍ଞା ମ୍ୟାଡ଼ାାମ ନମସ୍କାର।
ନାମ। ହ